ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର। ଆଉ ଦିଦି କଣ କରୁଛନ୍ତି?
କଣ କରିବି ଏଇ ବର୍ଷା ତ ହଉଛି ବର୍ଷାକୁୁ ଦେଖିକି ଉପଭୋଗ କରୁଛି ଆପଣ କଣ କରୁଛନ୍ତି?
ଏଇ ମୁଁ ଏଇ ସେଇ ଛାତଉପରେ ବସିକି ଉପଭୋଗ କରୁଛି ଆଉ ଖିଆପିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି ଆଉ ଆପଣ ଖାଇ ସାଇଲେଣି?
ନାଇଁ ମୁଁ ଖାଇନି ମୁଁ ଯାଇଥିଲି ଟିକେ ମେଡିକାଲ ଯାଇଥିଲି ବୁଝିଲେ କି। ଓ ମୋ ମାଆ କୁ ଟିକେ ନେଇକି ମେଡିକାଲ ଯାଇଥିଲି ତା କାନ କଣ ପାଚି ଯାଇଛି।
ହୁଁ।
ସେଇଥିପାଇଁ ମେଡିକାଲରୁ ଡକ୍ଟର ଦେଖିକି ଆଇଲି ସିଏ ଗାଧୋଇ ଗାଧଉଥିଲା ତାର ସାମ୍ପ ପଶିଗଲା କାନରେ ବୁଝିଲି ସେଇ ଯୋଗୁ ତା କାନ ଟା କଣ ପାଚିଯାଇଛି ଆଉ।
ଟିକ ଗାଧୋଇବା ସମୟରେ ଟିକେ ସାବଧାନତା ଅବଲମ୍ବନ କରିବା କଥା।
ହୁଁ ହୁଁ।
ଏବେ ତ ଏବେ ଡାକ୍ତର କଣ କହିଲେ?
ଏବେ ଡାକ୍ତର କହିଲାଦିଇ ଗାଧେଇବାକୁ ମୁଁ ମନା କରିଛି ଏବେ ଦି ଦିନ। ହାଉ କହିଲେ କି ଯଦି ଗାଧେଇବ ବେକ ତଳକୁ ଗାଧେଇବା ଆଉ ମୁଣ୍ଡ ଫୁଣ୍ଡ ଧୁଅଧୁଇ ହବନି। ଆଉ ଦେଇଚି ସ୍ପିରିଟ୍ ଦେଇଛି ଆଉ ତୁଳା ଦେଇଛି କହିଲା ଦିନକୁ ଥରେ ସ ପା କରିବାକୁ କାନ ତାପରେ ମେଡିସିନ ଫେଡିସିନ ସବୁ ଖାଇକି। ଆଉ ସପ୍ତାହେ ପରେ ଆସିକି ତାଙ୍କୁ ଦେଖା କରିବାକୁ ବୁଝିଲେ କି?
ଏବେ ତ ଔଷଧ ଦେଇଥିବ ଡାକ୍ତର ହେଇନା। ତ ତାଙ୍କୁ ଅରୁଆ ଭାତ ଆଉ ଖଟା ଖାଇବାକୁ ଡ ଅ ଡାକ୍ତର ମନା କରିଥିବେ।
ନାଇଁ ନାଇଁ ଖିଆ ପିଆ କରିବାକୁ କିଛି ମନା କରୁନି।
ମନା କରିନାହାନ୍ତି ସେଇଟା ତ ତମେ ସେ ମନା କରିନାହାନ୍ତି ସତ। କିନ୍ତୁ ସେଇଟା ତମେ ବି ଟିକେ ଜାଣିବା କଥା କାରଣ କାନଟା ଯୋଉ ପାଚୁଛି। ତମେ ଯୋଉ ଔଷଧ ଟା ଖାଇବ। ସେ ଔଷଧ ଟା ଯଦି ତମେ ଖଟା ଆଉ ଅରୁଆ ଚି ଭାତ ଯଦି ଖାଇବ। ସେଟା ଟିକେ କାମ କରେନି। ବୁଝୁଛନ୍ତି ନା ତ ଆପଣ ତ ଟିକେ ମାହାଆଙ୍କୁ କହିବେ କି ଯେ
ଆପଣ ଯଦି ଏତେ କଥା ଜାଣିଛନ୍ତି ତାହେଲେ ଗୋଟେ ମେଡିସିନ ଷ୍ଟୋର ଖୋଲି ଦଉନାହାନ୍ତି।
ହ ଜାଣିଗୋ ଗୋଟେ ହଉଛି ତଥ୍ୟ ଜାଣିବା ଆଉ ଗୋଟେ ଅ ଔଷଧ ଦୋକାନ ଖୋଲିବା ଭିତରେ ବହୁତ ତଫାତ୍ ଔଷଧ ଦୋକାନ। ଖୋଲିବାକୁ ହେଲେ ଆମକୁ ଔଷଧ ବିଷୟରେ ସବୁ ଆଗେ ସମ୍ୟକ ଜ୍ଞାନ ଜାଣିବା ଦରକାର ତାକୁ ଆମର ଗୋଟେ ଡିଗ୍ରୀ ହବା ଦରକାର ବୁଝୁଛନ୍ତି ନା ତ ସେ ଯୋଉ ଔଷଧ ଦୋକାନ ହଁ ସେ ଫାର୍ମାସି ର ଆ ଯୋଉ ଗୋଟେ ଡିଗ୍ରୀ ଆମକୁ କରିବାକୁ ପଡିବ। ବିନା ଡିଗ୍ରୀ ରେ ତ କିଛି ହବନି ନା ବୁଝିପାରୁଛନ୍ତି।
ଓହୋ ଆପଣ ଏମ୍ ବି ଏ କରିଥିଲେ ବା?
ହଁ।
ଆଚ୍ଛା ଆଚ୍ଛା ଆଉ ଏମ୍ ବି ଏ ରେ କଣ କେମିତି ଖର୍ଚ ହେଲା କେତେ?
ଏମ୍ ବି ଏ ରେ ସାଢ଼େ ତିନି ଲକ୍ଷ ଖର୍ଚ୍ଚ ହେଲା।
ସାଢେ ତିନି ଲକ୍ଷ ମୁଁ ଏବେ ଦେଖୁଥିଲି ଗୋଟେ କଲେଜରେ ଆମ ଭୁବନେଶ୍ୱର ର ଆଡେ ବୁଝିଲେ କି? ସିଏ କହୁଛି ଆଠ ଲକ୍ଷ ନଅ ଲକ୍ଷ ଟଙ୍କା ନବ ଦି ବର୍ଷକୁ।
ନାଇଁ ଦେଖନ୍ତୁ ମୁଁ ତ କରିଥିଲି ପାଞ୍ଚ ଛଅ ବର୍ଷ ତଳେ ବୁଝୁଛନ୍ତି ନା ତ ପ୍ରତିବର୍ଷ ସେ ତାର ଯୋଉ ମୂଲ୍ୟାୟନ ବଢୁଛି ନା ବଢୁନି। ବଢୁଛି ତ ପାଞ୍ଚ ବର୍ଷ ତଳର ଯୋଉ ମୂଲ୍ୟ ଆଉ ପାଞ୍ଚ ବର୍ଷ ପରର ମୂଲ୍ୟ ଦଶ ଗୁଣା ବଢିଲାଣି।
ହୁଁ ହୁଁ।
ଆପଣଙ୍କ ଆଠ ଲକ୍ଷ କିଛି ମାନେ ଅଧିକ ନୁହଁ। ହଁ କିନ୍ତୁ ଆପଣ ଟିକେ ତାଙ୍କ ସହିତ କଥାବାର୍ତ୍ତା କରି ଯଦି ଆପଣ ଚାହିଁବେ ତାଙ୍କୁ। ପ୍ରତିଶତ କମ୍ ମାନେ ପ ରିହାତି ହିସାବରେ ଆପଣ କମେଇ ପାରିବେ।
ଆଜ୍ଞା ଆଜ୍ଞା କମେଇବୁ କଣ ଆଜିକାଲି ଦର ଯୋଉ ରେଟ ରେ ବଢିଲାଣି ଚିନି ଲୁଣ। ପାଣି ଆ ସବୁଠେରେ ଜି ଏସ୍ ଟି ଲାଗି ଗଲାଣି ନା ଆଉ।
ହୁଁ। ସବୁଥେରେ କରଦଉଚନ୍ତି ଆଉ ଆମେ ଦଉଚୁ ଆଉ କଣ କରିବା?
ଆଜ୍ଞା ସରକାରଙ୍କୁ ବି ଟିକେ ବୁଝିବା ଦରକାର।
ସରକାର ବୁଝୁଚନ୍ତି ଯେ କିନ୍ତୁ ସରକାର ବି ଅନେକ କାର୍ଯ୍ୟକ୍ରମ କରିଚନ୍ତି ଯେମିତି କିି ଅନେକ ସବୁ ଯେମିତି କି ଆମର ସ୍କଲାରସିପ ବାହାର କରିଚନ୍ତି ପିଲାମାନଙ୍କ ପାଇଁ। ଋଣ ବି ବାହାର କରୁ ଚନ୍ତି ଯଉ ଆମେ ଧର ତମେ ନା ଏମ ବି ଏ ପଢିବାକୁ ଚାହୁଁଛ ବୁଝିଛ କି? ତମେ ଚାହିଁଲେ ଏନା ଏମ ବି ଏ ପାଇଁ ତମେ ଋଣ କରିକି ତମେ ପାଠ ପଢି ପାରିବ। ଆଉ ତମର ସେ ଯୋଉ ଋଣ ତମେ ଯେତେବେଳେ ଚାକିରି ପାଇବ। ତମେ ସେ ଯୋଉ ତମ ରୋଜଗାର ରେ ତମେ ସେ ଋଣ ଟାକୁ ସୁଝି ପାରିବ ବୁଝୁଛ ନା ନାଇଁ। ତ ଛାତ୍ର ମାନଙ୍କ ପାଇଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ। ଅଳ୍ପ ମାନେ ଶୁଧ ଥାଏ ବୁଝୁଛନ୍ତି ନା? ତ ଆପଣ ଯଦି ଇଚ୍ଛା କରୁଚନ୍ତି ପଢିବା ପାଇଁ ଆପଣ ବ୍ୟାଙ୍କ ରୁ ଲୋନ୍ ଆଣିପାରନ୍ତି ବୁଝିପାରୁଚ।
ଆଜ୍ଞା ଆଜ୍ଞା ସୁଧ ପାଇବା କଥା ନୁହେଁ ମୁଁ ଯଦି ଏଇନା ସାତ ଆଠ ଲକ୍ଷ ଟଙ୍କା ଲୋନ କରିବି ବ୍ୟାଙ୍କରୁ ବୁଝିଲେ କି?
ହୁଁ।
ସାତ ଆଠ ଲକ୍ଷ ଟଙ୍କା ଲୋନ କରି ବ୍ୟାଙ୍କ ରୁ ପଢିବି ମତେ ଯଦି କୋଉଠି କ୍ୟାମ୍ପସ ପାଇକି ମୁଁ ଯଦି ଚାକିରି କରିବି ଏମବିଏ ପରେ ଦବ ସେ ଷ୍ଟାର୍ଟିଂ ରୁ କେତେ ଦବ କୋଡିଏ ବାଇଶି ହଜାର ଟଙ୍କା ଦରମା ଦବ।
ହୁଁ।
ହଁକି ନା।
ହଁ।
ମୋ ମୁଁ ତ ତାକୁ ଲୋନ ସୁଝିବାରେ ବ୍ୟସ୍ତ କରି ଦେଇଥିବି। ପଇସା ଗୁରାକୁ ମୁଁ ଖାଇବି କଣ?
ଶୁଣ ଦେଖ ତମେ ଯଦି ମାନେ ପଢିବାକୁ ଚାହୁଁଚ ତାହେଲେ ମାନେ ତମର ତମେ ତମେ ମାନେ କଣ ତମେ ଆଠ ଲକ୍ଷ ରୁ ଆଠ ଲକ୍ଷ ତମେ ଦେଇକି ଆଣିକି ପଢିବ କି ତମେ ନିହାତି ଘରେ ତ କିଛି ଦେଇଥିବ ଦେବେ ନା ନାଇଁ। ଯେହେତୁ ତମେତେ ଏତେ ବଡ଼ ପାଠ ପଢି଼ବ। ଏ ତ ତମର କିଛି ନିଜସ୍ୱ ପୁଞ୍ଜି ରହିଥିବା ଦରକାର ନା ନାଇଁ।
ହୁଁ ହୁଁ।
ତମେ ଧର ତିନି ଲକ୍ଷ କି ଚାରି ଲକ୍ଷ ଦେଲ ଆଉ ଚାରିିଲକ୍ଷ ଆଉ ଚାରି ଲକ୍ଷରେ ତମେ ଅଧା ଅଧି ଦବ ତମର ଯେତିକ ରୋଜଗାର ଧର ବାଇଶ ହଜାର ହଉ ତେଇଶି ଶି ହଜାର ହଉ କି ଚବିଶ ହଜାର ହଉ ହେଲା ତମେ କଣ ସମ୍ପୂର୍ଣ୍ଣ ଚବିଶ ହଜାର ଯାକ ଦେଇଦବ କି। ଦବ ନାଇଁ ତମେ ଦଶ ହଜାର ଲେଖା ଦବ। କି ପନ୍ଦର ହଜାର୍ ତମର ତମେ ଯୋଉ ଭଳି ଭାବରେ ଦବ ତମର ତମେ ଧର ଅଳ୍ପ ପଇସା ଦବ ତମର ଅଧିକ ଦିନ ଲାଗିବ ସୁଝିବାକୁ ତମେ ଯଦି ଯଦି ଅଧିକ ପଇସା ଦବ ତମକୁ କମ ଦିନ ଲାଗିବ ସୁଝିବାକୁ ବୁଝି ପାରୁ ନା ନାଇଁ।
ଆଜ୍ଞା ଆ୍
ହଁ ତ ଶୁଣ ସବୁ ଜିନିଷର ସେ ମାନେ ହଠାତ୍ ତ ଆମେ ଏତେ ରୋଜଗାର କରିବାନି। ସବୁ ଜିନିଷର ଆଗେ ତ ଆରମ୍ଭ ହେଇଥାଏ ଆମେ ଯଦି ଆରମ୍ଭକୁ ଡରିବା। କି ଆରମ୍ଭରେ ଆମେ ଚଳେଇ ପାରିବନି ସେଟା ତ ହବନି ନା ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା।
ଆପଣ କଅଣ ନିଷ୍ପତ୍ତି ନେଲେ।
ଆଜ୍ଞା।
ଲେ କଣ ନିଷ୍ପତ୍ତି ନେଲେ ଏବେ କରିବେ ନା ଆଉ କିଛି ଆଗକୁ
ହ ଆପଣ ଯାହା କହୁଛନ୍ତି ମୁଁ ସେଇଆ କରିବି ଆଉ। ଧୀରେ ଧୀରେ ସବୁ ଜିନିଷକୁୁ ବଢେଇବାକୁ ପଡି଼ବ।
ନାଇଁ ମୁଁ କହୁଛି ବୋଲି ଆପଣ ସେଟାକୁ ଇଏ କରନ୍ତୁନି। ଆପଣବେ କିଛି ସେ ବିଷୟରେ ତତ୍ ତଥ୍ୟ ଗ୍ରହଣ କରନ୍ତୁ ବୁଝିପାରୁଛନ୍ତି ନା ତା ବିଷୟରେ ତଦାରଖ୍ କରନ୍ତୁ। ଖାଲି କିଏ କହିଦେଲେ ସେଟା ହଉନି ନିଜକୁ ଯୋଉଟା ଭଲ ଲାଗୁଛି ସେଇଟା ଦେଖନ୍ତୁ। ଯେ ଆପଣ ଆପଣଙ୍କ ଭବିଷ୍ୟତ ପାଇଁ ଆପଣ ନିଜେ ହିଁ ଦାୟୀ ହେବେ। କେହି କେହି ପିଠିରେ ପଡ଼ିବେନି ବୁଝିଛନ୍ତି।
ଆଜ୍ଞା ଆଜ୍ଞା। ମୁଁ ଏଇ ଗୋ ଦି ଜାଗାରେ ଇଣ୍ଟରବିୟ୍ୟୁ ଦେଇକି ଆଇଥିଲି ବୁଝିଲେ କି। ମୁଁ ଏଇ ଦିଟା ଜାଗାରେ ଇଣ୍ଟର୍ୟୁ ଦେଇକି ଆଥିଲି ଆମ ଯୋଉ ମେଡିସିନ ଏମ୍ ଆର୍ଲ ଜବ୍ ପାଇଁ। ବୁଝିଲେ କି ଆଉ ସେ ଇଣ୍ଟରୁରେ ଦେଇଥିଲେ ସାତଶହ ଟା ଆଠଶହ ଟା ମେଡିସିନ ଘୋ ମାନେ ଘୋଷି ଆକୁ ବୁଝିଲେକି ଉହୁଁ ଓହୋ ପଢ଼ିକି ଆସିବାକୁ ସାତଶହ ଟା ନା ଆଠଶହ ଟା ମେଡ଼ିସିନ୍। ଆଉ କହିଲେ ଇଣ୍ଟରଭ୍ୟୁ ବେଳେ ପଚାରିବାକୁ କହିଲେ ସେଭେଣ୍ଟି ପର୍ସେଣ୍ଟ ଯଦି କହିବୁ ଆମେ ଇଣ୍ଟରୁରେ ପାସ୍ କରିୁଯିବୁ କିନ୍ତୁ ମୁଁ ସେଭେନ୍ଟି ପର୍ସେଣ୍ଟ୍ କହିପାରିଲିନି। ଯେତିକି କହିଲେ ଥାର୍ଟି ପର୍ସେଣ୍ଟ ଭଳିଆ କହିଲି।
ହୁଁ।
ଆଉ ଫୋର୍ଟି ପର୍ସେଣ୍ଟ୍ ବାକି ରହିଗଲା ଆଉ ସେଥିପାଇଁ ମତେ କହିଲା ଭଲସେ ଘୋସି ସିକିଆସିକି ଆସିବ ଆଉଥରେ ଆଗାମୀ ପରୀକ୍ଷାକୁ
ଅଁ ହଁ ଦେଖ ତମେ ଥରେ ଦେଲ ତ ଥରେ ଯେତେବେଳେ ଶିଖିଲ କେତେ? ତିରିଶ ପ୍ରତିଶତ ତମେ ଶିଖିଲ, ଯେତେବେଳେ ଦୁତୀୟ ଥର ହବ ତମେ ପୁଣି ଆଉ ଟିକେ ଧର ପଚାଶେ ପ୍ରତିଶତ ତ ସବୁବେଳେ ପ୍ରମ ମାନେ କଣ ଯେତେ ତମେ ଅଭ୍ୟାସ ସ କରିବ ଅଭ୍ୟାସ ଦ୍ଵାରା ତମେ ଆଗକୁ ବଢି଼ବ। ତମେ ଦୁ-ଦୁଇ ନୁହେଁ ତିନି ନୁହେଁ ଚାରି ପାଞ୍ଚ ଥରରେ ହଉ। ତମେ ସେ ଜାଗାରେ ପହଞ୍ଚିବ ନା ନାଇଁ ତ ସବୁବେଳେ ପ ପଛଘୁଞ୍ଚା ଦିଅ ନାହିଁ ଯୋଉଟା ହଉନାହିଁ ସେଟା କରିବାକୁ ଚେଷ୍ଟା କର।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ତାହେଲେ ଆଗକୁ ଫୁଣି ଏମାର ଇଣ୍ଟରଭ୍ୟୁ ଦବ ନା?
ଆଜ୍ଞା ଇଣ୍ଟରଭ୍ୟୁ ତ ଦବାର ଅଛି ପୁଣି ଆଉଥରେ।
ହୁଁ ଦିଅ ଦେଖ। ଉଁ ସେଟା ଗୋଟେ ବଢିଆ ଆଉ। ଭଲ ରୋଜଗାର ପନ୍ଥା ସେଟା। ଆଉ ତା ସହିତ ଆପଣ ମାନେ ଡ ଡାକ୍ତର ମାନଙ୍କ ସହିତ ପରାମର୍ଶ ବି ହେବେ ତା ଦେହରେ ଭଲ ରୋଜଗାର ଅଛି। ଭଲ ଆପଣଙ୍କୁ ମିଳିବ ଯୋଉ ଗିଫ୍ଟ ଏବେ ଯେମତି କି ମେଡିସିନ ହଉ ଇଏ ହଉ ଆପଣଙ୍କୁ ଶସ୍ତାରେ ମିଳିବ। ବୁଝିଚନ୍ତି ନା ସେଟା ଗୋଟେ ବହୁତ୍ ଭଲ ଚାକିରୀ। ଆପଣ ଦେଖନ୍ତୁ ଆପଣଙ୍କୁ ଯୋଉ ତ ଭଲ ଲାଗୁଚି ସେଟା କରିବେ। ଏମ୍ ବି ଏ ବି କଲେ ବି ଆଉରି ଭଲ କାରଣ ଆପଣ ନିଜେ ଘରେ ବସିକି ବି ଏବେ ତ ସବୁ ୱାର୍କ ଫ୍ରମ ହୋମ ହଉଚି। ଘରେ ବସିକି ବି ଯେ ଚାକିରି କରିପାରିବେ।
ଆଜ୍ଞା ଆ କିନ୍ତୁ
ପାଇପାରିବେନି।
ହୁଁ ହୁଁ ହୁଁ।
ନୁହଁନ୍ତି।
ହଁ ଆପଣଙ୍କ ଦେହପା ଭଲ ଅଛି ନା?
ହଁ ଦେହପା ସେମତି ବର୍ଷା ଲାଗିକି ରହିଚି। ଝାଡା ବାନ୍ତି ତ ଚାରିଆଡେ ସବୁ ହଉଚନ୍ତି ଆଉ କଣ କରିଆ? ଏଇ ସବୁ ଚାଲିଚି ଆଉ।
ହଁ ହଁ ଆଜିକାଲି ଏନ୍ତିଆ ସବୁ ଚେଞ୍ଜ ହଉଚି ଆଉ ଦେହ ପା କାହାର ଭଲ ରହୁନି। ସମିତିଙ୍କର ଖରାପ ରହୁଚି ଏଥରକ।
ତମ ଦେହ ଭଲ ଅଛି ନା ଭଲ ନାହିଁ।
ଆଜ୍ଞା।
ହେଲେ ଆପଣଙ୍କ ଦେହ ଭଲ ଅଛି ନା ଭଲ ନାହିଁ?
ନା ମୋ ଦେହ ଟିକେ ଭଲ ନାହିଁ ମୁଁ ଟିକେ ଆମର ଟିକେ ମୋର ଟିକେ ସାଇନସ୍ ପୋବ୍ରେମ୍ ଟିକେ ଅଛି ବୁଝିଲେକି ସାଇନସ୍ ପ୍ରୋବ୍ଲେମ ଟିକେ ଅଛି, ସେଇ କାଲି ରାତିରେ ବ ଅ ଆଜ୍ଞା
ମୁଁ ତ ସେଇଟା ଜାଣିଚି।
ଆଜ୍ଞା ଆଜ୍ଞା ସେଇଟା କାଲି ରାତିରେ ଟିକେ ଉଦା ହେଇକି ପଳେଇ ଆଇଥିଲି ଗୋଟେ ଜେଗାରୁ ସେଇ ନାକରୁ ବ୍ଲଡ ଫ୍ଲଡ ବାହାରିଥିଲା। ଆଉ ନାକ ମୋର ପୁରା ବନ୍ଦ ହେଇଯାଇଚି ଫିଟୁ ନାହିଁ।
ଆପଣ ଯୋଉ ଏଇ ଯୋଉ ସାଇନସ୍ ଯେତେବେଳେ ହୁଏ ଆପଣ କେମିତି କଣ ଅନୁଭବ ହୁଏ?
ଅନୁଭବ କିଛି ନାହିଁ। ଏମିତି ବସିଥିବ ବସିଥିବ ହଠାତ୍ କିନି ଆଁ ନାକରୁ ବ୍ଲଡ ବାହାରିବ ଅଧିକା ଛିଙ୍କି ଦେଲେ ବ୍ଲଡ ବାହାରିବ। ଉଁ ମାନେ ଅଧିକା ମାନେ ବହୁତ୍ ଜୋରେ ଜୋରେ ଯୋ ଛିଙ୍କନ୍ତି ଏକା ସାଙ୍ଗରେ ଏକା ସାଙ୍ଗରେ ପନ୍ଦରଟା କୋଡିଏ ଟା ଯୋଉ ଛିଙ୍କ।
ହ ଏଇଟା ହଉଚି ସାଇନସ୍ ର ଲକ୍ଷଣ।
ଆଜ୍ଞା।
ଆଛା ଯୋଉ ଆର କାରଣ କଣ?
ଅତିରିକ୍ତ ଥଣ୍ଡା ଭିତରେ ରହିଯାଇଥିବ। ବାହାରେ ଦେଖା ହଉନଥିବ କିନ୍ତୁ ଭିତରେ ଅତିରିକ୍ତ ଥଣ୍ଡା ହେଇଯାଇଥିବ।
ଓ ହୋ। ତା ପାଇଁ ଆପଣ କିଛି ଉପାୟ ଅବଲମ୍ବନ କରୁଚନ୍ତି ନା କରୁନାହାନ୍ତି?
ଆଜ୍ଞା।
ତା ପାଇଁ କିଛି ଉପାୟ କରୁଚନ୍ତି ନା କରୁନାହାନ୍ତି?
ଉପାୟ ଅଛି ଡକ୍ଟର କହିଥିଲେ ଉମ୍ ଅପରେସନ କରିବା ପାଇଁ। ଅପରେସନ କଲେ ଏଇନେ ବର୍ଷେ ଦେଢ ବର୍ଷ ଏଇକିନେ ଘରେ ବସିବାକୁ ପିଡିବ। କାହିଁକି ନା ମୁଁ ବର୍ଷେ ଦେଢ ବର୍ଷ ଏଇକିନା ଘରେ ବସିବା। ଚାହୁଁନୁ ଯେହେତୁ। ଗୋଟ ଚାକିରିଫାକିରି କରିକି ଭଲ ସ୍କିଲ୍ସ ଗୁଡା ଡେଭଲପ୍ କରିିକି ତାପରେ ଅପରେସନ୍ ଟା କରିକି ବର୍ଷେ ଦେଢ ବର୍ଷ ଘରେ ବସିଲେ ସେ ସ୍କିଲ ଥ୍ରୋରେ ମୁଁ ଆଉ ଗୋଟେ ଚାକିରି କରିପାରିବି ବୁଝିଲେ କି?
ଆ ମାନେ ଆପଣ କହୁଛନ୍ତି ଆପଣ ଦକ୍ଷତା ସାହାଯ୍ୟରେ ଚାକିରି କରିବେ ତା ପରେ ଆପଣ ଟିକେ ସମୟ ନିଜ ନିଜ ଗୋଡରେ ନିଜେ ଛିଡା ହେଇସାରିଲା ପରେ। ଆପଣ ନଂ ଇଏ କରିବେ ଅପରେସନ ଟି କରିବେ।
ଅପରେସନଟି କରୁ।
ହଉ ଆପଣ ଭଲରେ ରୁହନ୍ତୁ ଆଉ ରହୁଛି ବହୁତ ସମୟ ହେଇଗଲାଣି ଟିକେ ଖାଇଚି ଯାଇକି ଟିକେ ଶୋଇବି ଆଉ
ଆଜ୍ଞା ଆଜ୍ଞା।